ହାଲୋ
ତାହେଲେ କୁହନ୍ତୁ।
ହାଲୋ।
ହାଲୋ ଆପଣ କୋଉଠୁ କୋଉଥିଲେ କୁହନ୍ତୁ କଣ ପଚାରୁଚନ୍ତି?
ବନ୍ଧୁ କଣ କରିଛନ୍ତି?
ଏଇ ଖାଇକି ଏବେ ଟିକେ ବର୍ଷା ଛାଡିଛି ଛାତରେ ବୁଲୁଛି ଆଉ।
ଓହୋ।
ସେ ପଟେ ବର୍ଷା ଛାଡ଼ିଲାଣି ନା ଛାଡ଼ିନି।
ହଁ ଛାଡିଲାଣି ବର୍ଷା।
ହଁ ସଖାଳୁ ହେଉଥିଲା ନା।
ହଁ ସକାଳୁ ତ ଲାଗିଚି ଆଉ।
ହଁ ଏବେ ଟିକେ ଛାଡ଼ିଲା ଟିକେ ଭଲ ଲାଗୁଛି ଟିକେ ପାଗଟା ଚେଞ୍ଜ ହେଲା।
ହଁ ପୁଣି ତ ପୁଣି ପକେଇବ ବୋଧେ ଅନ୍ଧାର କଲା।
ଅନ୍ଧାର ଚାରିପଟଟା ଅଛି କିନ୍ତୁ ଏବେ ଟିକେ ଫାଙ୍କା ଲାଗୁଚି ଟିକେ ଫର୍ଚା ଲାଗୁଚି ସେଥିପାଇଁ ଟିକେ ବାହାରେ ଟିକେ ବୁଲି କେତେ ରୁମ୍ ଭିତରେ ରହିବ।
ହଁ ଆଉ କଣ କୁହନ୍ତୁ?
ଆଉ କଣ ତମର ସେପଟେ କେମିତି କଣ କରୁଚ ସବୁ କୁହ ବର୍ଷା ପାଗରେ ଆଉ।
ବର୍ଷା ପାଗରେ କଣ କରିବା?
ଖେଳୁଚନ୍ତି ନା କଣ କରୁଚନ୍ତି?
ନାଁ ନାଁ କିଛି ନାହିଁ ଏଇ ବର୍ଷା ଛାଡ଼ିଲା ତ ବାହାରୁଚୁ ଗାଧେଇ ଯିବା ପାଇଁ।
ସଖାଳୁ ଗାଧେଇ ନ ଏ ପର୍ଯ୍ୟନ୍ତ ବର୍ଷା ପାଇଁ ଦିଟା ବାଜିଲାଣି ଏ ପର୍ଯ୍ୟନ୍ତ
ବଷ୍ ବର୍ଷା ପାଇଁ ଗାଧେଇ ନଥିଲୁ ଆଉ।
ଓହୋ ଘରେ ତ ରାଗିବେଣି କାହିଁ ଗାଧୋଉନ ବୋଲି।
ବର୍ଷା ହଉଥିଲା ରାଗିବ କଣ? ଉଁ ଭିତେ ଏଣେ ଗାଧୋଇ ପୁଣି ଏଣେ ଭିଜି ଭିଜିକି ଗାଧେଇଲା ବେଳକୁ ଥଣ୍ଡା ହବ।
ଦିନେ ଦିନେ ତଳେ ସିଜିନଟା ଚେଞ୍ଜ୍ ହବ ଯେ ଥଣ୍ଡା ଜ୍ୱର ଆସିବ ଆଉ। ସେଥିପାଇଁ ହଉଛି। ହଁ ଏଇ ବର୍ଷା ଟିକେ ଛାଡଲାଣି ଯିବେ ଗାଧୋଇ ଖାଇବେ ଆଉ ପୁଣି ତାର ବର୍ଷା ଆସିଲେ ରୁମରେ। ତ ବସିବେ ଆଉ କଣ କରିବେ? କୁଆଡ଼େ ଯିବୁ ଖୋଜ୍
ସୁ ଆପ୍।
ଗଣେଶ ପୂଜା। ହଁ ଆମର ଏଇ ଖିଆପିଆ ସରିଲାଣି ସରିଲାଣି ବୋଲି କଣ ମୁଁ ଖାଇସାରିଲିଣି। ଆଉ ପୁଅ ଝିଅ ସେ ସ୍କୁଲ ଯାଇଥିଲେ। ସ୍କୁଲରୁ ଆସିକି ସେ ଖାଇ ଦେଇକି ଦିଟା ମୁଁ ଆଗୁଆ ଦିଟା। ଖାଇଦେଇକି ବସିକି ଟିଭି ଦେଖୁଚନ୍ତି କରେଣ୍ଟ ଯାଉଚି ଆଉଚି ବର୍ଷା ପାଗରେ। ଏବେ ଟିକେ ଅଛିି ବୋଲି ଏଠି ବସିଛନ୍ତିି ଟିକେ ସ୍ଥାୟୀ ହେଇକି ନହେନେ ସେ ମୋବାଇଲ ଟିକେ ଏପଟେ କ କଥା ବି କୁଆଡ଼େ କରିଦଉନାହାନ୍ତି। କାଲି ଦେଖୁଛନ୍ତି ଟିଭି ମୋବାଇଲ ଆଉ ଟ୍ୟୁସନ ଟାଇମ ହେଇନି ସେଥିପାଇଁ ଯାଇନାହାନ୍ତି।
ହୁଁ
ଆଉ ଯେତେବେଳେ ଟାଇମ୍ ହବ ସେ ତାଙ୍କର ପଳେଇବେ ସେତେବେଳେକୁ ଟିକେ ମୋ ମାଉସୀର ମୋବାଇଲ ଟିକେ ଦେଖିବି କି ନା ଟିଭି ପତ୍ର ଟିକେ ଦେଖିଯାଆ। ଦେଖ୍ ଦେଖିବା କଣ ରୋଷେଇ କରି କରି ଆଉ।
ଉଁ ହୁଁ
ମନ ହବନି।
ଆଉ କଣ ହେଇଥିଲା ଆଜି ଆଇଟମ୍?
ଆଜି ସଖାଳୁ ପଖାଳ ଭାତ ଆଳୁ ଭେଣ୍ଡି ଭଜା। ଏଇନା ହେଇଛି ଗରମ ଭାତ ଡାଲି କଲରା ଚିପ୍ସ।
ହୁଁ
ଆଉ ହଉଛି ଶାଗଭଜା ସେତିକି କରିଛି ଆଉ କିଛି କରିନି ଏଇ ବର୍ଷା ପାଗରେ।
ହଁ ହଁ
ସେତିକି କରିକି ନାହାନ୍ତି ବାପା ହେରିକା କେହି ନାହାନ୍ତି ଆଉ ଇଏ ବି ନଥିଲେ ତାଙ୍କ କୁଆଡେ ଯାଇଛନ୍ତି ଆସିଲେ ସବୁ ଖିଆପିଆ ହବ ତାଙ୍କର ଦିଟା ବାଜିଗଲା ନା।
ହୁଁ ଆଉ ଆଉ ରାତିରେ କଣ ଭାବିଛନ୍ତି କରିବେ ବୋଲି ନାସ ସେଇଟା ସେଇଆ
ନା ନା ସେଇଟା ଆମେ ଖାଇନୁ ସେଇ ଗୋଟେ ଟାଇମ ଯାହା ଖାଇବୁ ଗୋଟେ ଟାଇମ ଥଣ୍ଡା ଆଉ
ହୁଁ ହୁଁ
ଗେଟେ ଟାଇମ୍ ହଉଛି ସେ ରାତିକୁ
ହୁଁ ଆଉ ଆଉ ପୁଅ ଝିଅ କୋଉ କ୍ଲାସ ରେ ପଢୁଛନ୍ତି?
ଆମ ଗାଁ ସ୍କୁଲରେ ପଢ଼ୁଛନ୍ତି ଆଉ। ଦି ଜଣ ଯାଙ୍କ
ହଁ ଝିଅ ର ରୋଲ୍ ରୋଲ ନମ୍ବର ୱାନ ତାପରେ ବି ତାଙ୍କର ଯୋଉ କଟେଷ୍ଟନ ହୁଏ। ଝିଅ ବି ଭାଗ ନିଏ ସବୁ ଖେଳରେ ଆଉ ପାଠ ପଢାରେ ବି। ସେଥିପାଇଁ ତା ରୋଲ ଆଣୁଛି ନବୋଦୟ ପରୀକ୍ଷା ଦବ ବୋଲି ସେ ପ୍ରିପାର ଚାଲିଛି। ଦବ ଆଉ ପୁଅଟା ସେ ଏତେ ଭଲ ପଢେନି ପଢେନି ମନେ ତାକୁ ଆମେ ମାନେ ସାନ ନା ତାକୁ ଟିକେ ଗେହ୍ଲା କରିଦେଲୁ। ନା ସିଏ ଟିଉସନ ଗଲେ ତା ମୁଣ୍ଡ ବୁଲଉଛି ସିଏ ମାନେ ବେଶି ଟାଇମ୍ ଦିଏନି ହାଲକା ହଲକା ଯା ପଢ଼ନ୍ତା। ଯୋଉଟା ପଢିବ କିିନ୍ତୁ ମନେ ରଖିବ କିନ୍ତୁ ଏତେ ଇଏ କରିପାରେନି ପାଠଟାକୁ ଧରିପାରେନି।
ହୁଁ ଏବେ ବଡ ହେଲାଣି ଟିକେ ବୁଝିବଣି ତାକୁ ଟ୍ୟୁସନ ପଠାନ୍ତୁ।
ହଁ ସେ ଟ୍ୟୁସନ ଯେ ସେ ପୁଣି କଣ୍ଡିସନ୍ କରି ସକାଳୁ ଯିବ ନି। ତ ଆଉ ଯିବିନି ତାହେଲେ ସ୍କୁଲ ଏ ସ୍କୁଲ ଯିବୁନୁ ଟ୍ଯୁସନ ଯିବୁ ଟ୍ଯୁସନ କଲେ ସ୍କୁଲ ଯିବୁନି। ସେମିତି କରିକି ସେ ଯାଏ।
ଏଇଟାକୁ ଦେନ୍ ହଷ୍ଟେଲ ରେ ଛାଡି ଦିଅନ୍ତୁ ଯୋଉ ପ୍ରାଇଭେଟ୍ ସ୍କୁଲ ରେ ଭଲ ଆଧିରେ ଟ୍ଯୁସନ କୁ ସ୍କୁଲ ଏକାଥରେ ଦିଟାଙ୍କ ହବ। ଆଉ ଏଠି କିଏ ଅଛି ନା ପଳେଇଛନ୍ତି ସବୁ ତାର ତାହେଲେ ଛୁଆଙ୍କଠୁ ଦେଖିକି ପଢିବା ପାଇଁ ପଡିବ ଆଉ।
ନେଟୱାର୍କ ତମର ନେଟ ନେଟୱାର୍ ସ୍ଲୋ ଅଛି।
ନେଟୱାର୍କ ସ୍ଲୋ ଟିକେ ରହୁଛି ଆପଣଙ୍କର।
ହଁ ତଥାପି ତ ଛାତକୁ ଏ ବର୍ଷା ଛାଡ଼ିଲାଠୁ ପଳେଇ ଆସିଛି ମୁଁ କହିଲି ଯାଇକି କଥା ହେଇକି ଆସିବା ବୋଲି କହିକି। ତଥାପି ସୋ ଆସୁଛି ଟିକେ ଟିକେ ଆରେ ଆମ ଗଛ ଗୁଡା ଅଛି ତ ଚାରି ପାଖରେ
ହଁ ସେ ତାପରେ ବି ଯୋଉ ଲାଇନ୍ ଯୋଉ ଅପଡାଉନ ହଉଛି ସେଥିଲାଗି ନେଟୱାର୍କ ବି କଟୁଛି ଯୋଉ ଡିଜି ଚଲୁ ନା। ଆଉ ସେଥିପାଇଁ ନେଟୱାର୍କ ବି କଟୁ ରେଜିଅପା ଜିରୋ ହେଇଯାଉଛି।
ହୁଁ। ହେଇଥିପାଇଁ ହଉଛି ଆଉ ପାଠ ପଢ଼ାପଢ଼ି କରୁଛନ୍ତି ନା?
ହଁ ଏବେ ପ୍ଲସ ଟୁ ସଇଲା ପ୍ଲସ୍ ଥ୍ରୀ ପାଇଁ ଆପ୍ଲାଏ କରାହେଇଛି।
ଆସିନଥିବ ବୋଧେ ଏବେ ତିନିଟା ନାଖା କଲେଜ ନଉଛି ନା ଶୋ କରୁଛି।
ହଁ ନାଇଁ ତିନିଟା ନାଇଁ ଯେତେବି କରିପାରିବ ସେ ଅଛି ମୁଁ ତ ପକେଇଥିଲି ସତରଟା ଦେଇଥିଲି ତାପରେ କାଟିକି ପୁଣି ଚାରିଟା କଲି।
ହଁ। କଣ ତିନିଟା ନା ଚାରିଟା ନିଜେ ଲେଖୁଛନ୍ତି କିନ୍ତୁ ଅନଲାଇନ ଶୋ କରୁଛି ଅଧିକ।
ହଁ ହଁ।
ଓ ପାଦଉଛନା
ଫାର୍ଷ୍ଟ ସିଲେକ୍ସନ୍ ଆସି ସରିଲାଣି ଫାର୍ଷ୍ଟ ସିଲେକ୍ସନ୍ ଆସି ସାରିଲାଣି। ସେକେଣ୍ଡ ସିଲେକ୍ସନ ଆସିବ ଏଇ ଦି ତାରିଖ ଆସିଥାନ୍ତା? ସିଆଡୁ କଣ ଟିକେ ଅପଡେଟ ପାଇଁ କରିଦେଇଛନ୍ତି ଟିକେ ଆଉ।
ଆ ଆଉ ହଉଛି ରଖିବେ ନା ଆନର୍ସ ରଖିବେ ନା ପାସ୍ କରିବେ। କହୁଥିରେ ନା ଅନର୍ସ ପାଇ ଆପ୍ଲାଏ କରିଥିବେ? ଆଉ କୋଉ ସବଜେକ୍ଟ ବେଶୀ ଭଲ ହୁଏ?
ପଲିଟିକାଲ ସାଇନ୍ସି ପକେଇଛି ଅନର୍ସ।
ଗାଈ ପଲିଟିକାଲ ଇଂଲିଶ ରେ ଦେବେ ନା ଓଡିଆରେ ଦେବେ?
ଇଂଲିଶ ନା। ୟାପରେ ପ୍ଲସ ଟୁ ଯାଏ ଯା ଓଡିଆ ଯଉଠି ସବୁ କଲେଜ ତ ଓଡିଆ ପଢା ହଉନି କିନ୍ତୁ ଯୋଉ କଲେଜ ଓଡିଆ ପଢା କିନ୍ତୁ ପ୍ଲସ୍ ଥ୍ରୀ ପ୍ଲସ୍ ଥ୍ରୀ ଗଲା ମାନେ ସବୁ ଇଂଲିଶ କେବଳ ଓଡିଆଟା ଛାଡି ଦେଲେ ସବୁ ଇଂଲିଶରେ ପଢ଼ିବା ପାଇଁ ପଡ଼।
ସେଇଥିପାଇଁ ନାଇଁ ଯୋଉ ଇ ଇଂଲିଶଟା ଦେଲେ କଣ କି। ଆମେ ଯେତେ ବେଳେ ପଢ଼ୁଥିଲେ। ଇଂଲିଶ ଟାରେ କଣ ଚାରି ଧାଡ଼ି ଲେଖିଲେ ଯୋଉ କୋଡ଼ିଏ ମାର୍କ ଟା ମିଳିବ। ଓଡିଆରେ ଚାରି ଫାଳ ଲେଖିଲେ ବି ସେତିକି ମାର୍କ ମିଳିବନି।
ହଁ ଇଂଲିଶ ଟା କଣ ଏତେ ମାନେ ଇଏ ଇଏ କରିବାକୁ ପଡିବ ପୁରା ପର୍ଟିକୁଲାରଇଟା ଲେଖିବା ପାଇଁ ପଡିବ ତାକୁ ବୁଲେଇବ ଆଉ ଓଡିଆ ଟା କଣ? ଏ ଯୋଉ ଓଡିଆ ଟା ତମକୁ ଡେସକ୍ରାଇବ କରିକି ଲେଖେଇିବାକୁ ପାଇଁ ପଡୁଥିବ। ସେଥିପାଇଁ ଟିକେ ଓଡିଆଟାରେ ତାପରେ ଓଡିଆଟାରେ ସବୁ ଦେଖିବେ ମାତ୍ରା ଦେଖିବେ ତେ ସେ ସେଥିରେ ପୁଣି ମାର୍କ କଟିବ।
ତେଣୁ କରି ସେଟାରେ ମାର୍କ ଆସେ କି କିନ୍ତୁ ଇଂଲିଶ ଅପେକ୍ଷା ଓଡିଆ ଟା ଭଲ ନିଜେ କିଛି ଟା ବର୍ଣ୍ଣନା କରି ଲେଖିପାରିବ ଗୋଟେ ଶବ୍ଦ ଯେ କୌଣସି ବିଷୟରେ ପଡିଥାଉ ସେଥିପାଇଁ ସେଇଥିାଇଁ ତିନି ଚାରି ପେଜ ହେଇଯାଏ ଆଉ। ହୁଁ। ଆଉ ଦେଖେ ଆଉ କଣ ରୋଷେଇ କରିଛନ୍ତି?
ଆପଣ ପିଅ
ଆ କଣ ତୁ କଣ କହୁ
ଆମର ଏଇନୁ ମୁଁ କହିଲି ଆପଣ ପ୍ଲସ୍ ଥ୍ରୀ କରିଥିଲେ
ହଁ ପ୍ଲସ୍ ଥ୍ରୀ ସରିଛି କମ୍ପ୍ୟୁଟର ସରିଛି। ଏବେ ମ୍ୟାରେଜ କରିକଲା ଠୁ ଘରେ ଅଛି ଆଉ ଆଜ୍ଞା।
ମୁଁ କହିଲି ଯବ ଆଉ କରିପାରିଲିନି ଆଉ।
ହଁ ଯବ କରିପାରିଲିନି ଘରେ ଅଛି ଆଉ। ଏଜୁକେସନ ଥିଲା।
ଏଡିକେସନ ଭଲ ହୋନର୍ସ ଟେ ରଖି ଥିଲେ କୋଚିଙ୍ଗ। ।
ସେଇ ସେତେବେଳେ ଓଟି ଓଟି ଏକ୍ସାମ ଥିଲା ନା। ସିଟି ବି ପକାଇ ଥିଲି ସିଟି ବି ପକେଇଥିଲି ସିଟି ବି ପକେଇଥିଲି ଆସିଲା।
କହିଲେନି।
ହଁ ଯୋଉ ହେଲାନି ପା ସିଟି ପାଇଁ ଏବେ ନାହିଁ ପ୍ଲୌସ ଥ୍ରୀ ହେଲା ପରେ ଦି ଟା କରନ୍ତି ସଦୟ ଅଛି। ସିକ୍ଟି ଫାଇଭ ପର୍ସିସେଣ୍ଟ ଏଇଟା ହଉଛି। ସେଇଥିପାଇଁ ମୁଁ ପକାଇବା ବୋଲି ପାଇଁ କିଛି ପକେଇ ବୋଲି ଟିକେ ପକେଇ ପାରିଲିନି କିଛି । ତଥାବି ଚାଲିଛି ବିଡି ଟା କରିଦେଲା।
ହୁଁ ପ୍ଲସ୍ ଥ୍ରୀ କୋଉ କଲେଜରେ କରିଥିଲେ। ହୁଁ ପ୍ଲସ୍ ଥ୍ରୀ କୋଉ କଲେଜରେ କରି ଥିଲେ।
। ନା ବାଜି ରାଉତୁ ନୁହେଁ ଓମେନ୍ସ କଲେଜ।
ହଁ ହଁ।
ଓମେନ୍ସ କଲେଜ କରିଥିଲୁ।
ହୁଁ ହୁଁ।
ଓମେନ୍ସେ କଲେଜ୍ ସେଠି କରିଥିଲୁ ତାପରେ ପିଜି ପାଇଁ ଅପ୍ପଳୟ କରିଥିଲୁ। ଉତ୍କଳ ବିହର ବାଣୀ ବିହାରା କଟକରେ ଯୋ ଭୁବନେଶ୍ୱର କଟକ ତ ନୁହେଁ ଭୁବନେଶ୍ୱର।
ଭୁବନେଶ୍ୱଵର ହଁ।
ସେଇଠି ଲଗେଇ ଲଗେଇଥିଲ ମ୍ୟାରେଜ ହେଇଗଲା ସେପଟେ ଆପ୍ଲାଏ କରିଥିଲୁ। ମ୍ୟାରେଜ ହେଇଗଲା ଆଉ କରିପାରିଲନି କିଛି ସେ ଖାଲି ସେ ଏଣ୍ଟ୍ରାନ୍ସ କେତେବେଳେ କେମିତି ଯାହା ବାହାରିଲା। ମଝିରେ ଥରେ ଏ ବି ଯୋଗାଯୋଗ ଚାଲିଥିଲା ସେଉ ସେମତି ଗୋଟେ ଅଞ୍ଚଳ ଆସିଲି ଆଉ ଗୋଟେ ଦେଇପାରିଲେି ଆଉ ଯାଇଥିଲି। କମ୍ପୁଟର ଲାଇନ ହେଇଗଲାଣି ଅଧିକାଂଶ।
ହଁ।
କଟକ।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
ଯାହା ଯେମତି ଚାଲିଛି ତଥାପି ଠିକ୍ ସେ। ଦେଖିବା ତଥାପି ମାନେ ଆଉ ଆର ବର୍ଷ ଆସା ଅଛି ଝିଅ ଯୁଆଡେରେ ଦେଖ। ବସିକି ଏନ୍ଗେଜ୍ ହେଇଯିବା ଘରେ ବସି ବସି ବୋର ଲାଗୁଛିି ନିହାତି।
ତାପରେ ବି ଏଇ ଯୋଉ। ଏବେ ଯୋଉ କମ୍ପି ଏ ଆସି ଏବେ ଆସି ଯୋଉ ଆମର ସିଟି ତ ସରିଲାଣି ପକ୍କା ସରିଲାଣି। ଏଜାମ ଅଗଷ୍ଟରେ କିନ୍ତୁ ଏବେ ପଢୁଛି ଇଣ୍ଗ୍ରେ ବିଡି। ସେଟା ଯଦି ପକେଇ ପାରିବେ ପକେଇଦେବେ ହାଇସ୍କୁଲ ଟିଚର ପାଇଁ। ତା ପରେ ବିଇଡି କରିବା ଯଦି ଯୋଉ ଲେକ୍ଚର ପାଇଁ।
ନାଁ ନାଁ ଯୋଉ ହାଇସ୍କୁଲ ଟିଚର ଟିଚର ପାଇଁ। କରୁଚନ୍ତି।
ହୁଁ।
ଯୋଉ ପିଜି ଟା ।
। ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ଗାଧେଇକି ଆପଣଙ୍କୁ କରୁଚି କଲ୍। । ହ୍ୟାଲୋ।